ତ
ହାଲୋ।
ଶୁଭୁଚି ତ?
ଓଁ ହଁ ଶୁଭିଲା।
ତମ ନେଟ୍ୱାର୍କ ନାହିଁ। ଟିକେ ଭଲ ଜାଗାକୁ ଆସ।
କଣ ହେଇଚି?
ହାଲୋ।
ହଁ, ମୁଁ ଟିକେ ଭଲ ଜାଗାକୁ ଆସ।
ହଁ ଭଲ ଜାଗାରେ ହିଁ ଅଛି, ନେଟ୍ୱର୍କ ଟିକେ ସ୍ଲୋ
ଓହୋ, ବର୍ଷା ହଉଚି ବୋଧେ?
ନାଁ ଭାଇ ତମ କଥା ଜମା ଶଭା ହଉନି ଆସୁନି କ୍ଲିୟର।
ହଁ। ଏବେ
ହଁ-ହଁ।
କଣ ଥଣ୍ଡା ଫଣ୍ଡା ହେଇଯାଇଚି ନାଁ କଣ?
ହଁ ବା ଥଣ୍ଡା ହେଇଯାଇଛି ବର୍ଷାରେ କାଲି ଟିକେ କଲେଜ ଆଡେ ଟିକେ ଯାଇଥିଲି ତ ସାର୍ଟିଫିକେଟ ଆଣିବାକୁ ତ ଆସିଲା ବେଳକୁ ବର୍ଷା ବର୍ଷା ହେଲା ଘରୁ ଆସିଲା ବେଳକୁ ଟିକେ ଓଧା ହେଇଗଲି। ତାପରା ସକାଳୁ ଟିକେ ମୁଣ୍ଡ ଧୋଇ ଗାଧୋଇ ପଡିଚଛି ଥଣ୍ଡା ହେଇଗଲା ପୁରା ଜୋର।
ଓହୋ ତ ମେଡିସିନ ହେରୀକା ଖାଇଯ ନା ନାଇଁ?
ହଁ ଖାଇଥିଲି ଖାଇଥିଲି କଣ? ଘରେ ସେତିକି ଥିଲା ଖାଇଥିଲି ଆଉ ଟିକିଏ ହାଇ ପାୱାର ମେଡିସିନ ଦରକାର। କିନ୍ତୁ ଦୋକାନ କଣ ହେଇଚି ନା ଦୋକାନ ଗଲା ବେଳକୁ ବର୍ଷା ଯୋଗୁ ଦୋକାନ ବି ବନ୍ଦ ହଉ ମେଡିସିନ ଦୋକାନ ଆଦି ବନ୍ଦ ରହିବ ତାଲେ ମେଡିସିନ କେମିତି ଆଣିବ ତାହେଲେ?
ହୁଁ ହୁଁ। ଟିକେ ଅମୃତ ବଞ୍ଜ ଧରି ଆସ। କିିନା ନେଇଗଲଣିି ଯୋଉ ଇ ଟିକେ ନେଇଯଇଥାନ୍ତା ବାମ୍ପ ଟା ଭଲ ହେଇଥାନ୍ତା।
ହଁ ଏଇ ଖାଇସାରିଲା ପରେ ନେଇଛି ଭାବୁଛି ଆଉ।
ହଁ ଟିକେ ଆଖିପଖିରୁ ପାଣି ଏରି ଟିକେ ବାହାରିଗଲେ ସେଇଟା ଟିକେ ଭଲ ଲାଗିବ।
ହୁଁ ହୁଁ। ଉଁ ମୁଣ୍ଡ ବି ଟିକେ ଟିକେ ଟ ବୁଝ ବିନ୍ଧୁଛି। ଅବିକା ମୋର ତ ଗ୍ରାଜୁଏସନ କମ୍ପ୍ଲିଟ ହେଇଗଲାଣି। ଅବିକା ପିଜି ପାଇଁ ଦେଖୁଛି ଆଉ
ଗ୍ରଜୁଏସନ କମ୍ପିଟି ହେଇଲାଣି?
ହଁ
ଓହୋ।
ବାର ବର୍ଷରୁ ଗ୍ରାଜୁଏସନ ମୋର କମ୍ପଲିଟ ହେଲାଣି। ଦମର? ଦୁଇହଜାର ପଚିଶ।
ଓହୋ। ମୋର ବା ଏଇଟା ଫୋଥ ସେମିଷ୍ଟର ଚାଲିଛି ମୋର।
ଫୋଥ ସେମିଷ୍ଟାର ମାନେ ସେକେଣ୍ଡଇୟର ନା?
ହଁ ସେକିଣ୍ଡ ପୋର ସେମିଷ୍ଟାର ତେର ତାରିଖ ଅଛି ଆଉ।
ଏଇ ଜୁଲାଇ ତେର?
ହଁ ଏଇ ଜୁଲାଇ ତେର ଵା।
ଓ ହୋ କୋଉ ଅନସ୍ କି?
କଣ କହିଲେ?
ମୁଁ କହିଲି କୋଉ ଅନର୍ସ?
ତମର କମର୍ସ ଅଛି।
କମର୍ସ ଅଛି ନା ଓହୋ।
ହଁ ଆମର ଏଇ ସାଲେପୁର ଅଟ ନମସ୍ କଲେଜ
ଓ ହ ସାର୍ ତ ସାଲେପୁର ପିଲା ତମେ ନା?
ହଁ। ମୁଁ ମୁଁ ରେଭେନସାରେ କରୁଥିଲି ମୁଁ ସେଇ ସାଲେପୁରରେ ଅଛି କିନ୍ତୁ ମୁଁ ରେଭେନସାରେ କରୁଥିଲି।
ହ ଖଣ୍ଡ ପୁରା ଗୋର ଆଉ କଥାରୁ ଜଣା ପଡୁଛି ପୁରା।
ହଁ ହଁ ବା ଏ ତଣ୍ଟି ଗୁଡ଼ା ଘଡ଼ ଘଡ଼ିଆ ସୁଭାଯାଉଥିବ।
ଯାହାହେଲେ ଦରକାର ଏବେ ଯୋଉଁ ମାନେ ସିଜିନ ନା ଥଣ୍ଡା ଜର ରହିବେ
ହଁ ବା
କୋଡିଏ ଦିନ ହେ ପର୍ଯ୍ୟନ୍ତ ଛାଡୁନି ଟୋଟାଲି
ସେ କଣ କହିଲ ଏବେ ଖରା ହଉଥିଲା ଜୋରେ ହଁ ଖରା ଯୋର ହଉଥିଲା ନା ତ ସାଙ୍ଗେ ସାଙ୍ଗେ ହଠାତ୍ ଯେତେବେଳେ ବର୍ଷା ହେଲା ସିଜିନ୍ ଚେଞ୍ଜ ଯୋଗୁ ହେଇଗଲା ଟିକେ ଆଉ। ଆଉ ଏଥେନେ ଏଇନା ତିନି ଚାରି ଦିନ ଏଇ ନ ରହିଲେ ସେ ଥଣ୍ଡା ଛାଡ଼ିବ।
ହଁ
ହୁଁ ଆଉ ଏରା ଯୋଉ ସରିଲାଣି ଖାଇବା ପିଇବା।
ନା ବା ଖାଇବା ଖାଇନି।
ହଁ ତମେ କଣ ନିଜେ ରୋଷେଇ କରୁଛ ନା ହଷ୍ଟେଲ ରୁ କଣ ଆଣୁଛ? ଏଇ ଯୋଉ ମାନେ କ୍ୟାଣ୍ଟିନ ରୁ କଣ ଆଣୁଛ?
ନା ନା ସାଲେପୁର ଆମ ଘର ପାଖରୁ କୋଡ଼ିଏ କିଲୋମିଟର ହବ। ଡେଲି ଯିବା ଆସିବା।
ଓ ବସରେ ଯିବା ଆସିବା କରୁଛ ନାଁ।
ହଁ ବସ୍ କେତେବେଳେ ଖରା ଦିନେ ବ ବାଇକ୍ ଖରାଦିନେ ବାଇକ୍ ନେଇଯାଏ। କାହିଁକି ନା ବର୍ଷା ହେରିକା ମାନେ ଯୋଉ ଖରା ଜୋର ଟିକେ ହୁଏ ନା ଅପେକ୍ଷା କରିବୁନ ବସ୍ ନାଳ ଫାଳରେ ମାନେ ଅପେକ୍ଷା କରିବାକୁ ବର୍ଷାଦିନେ ଗାଡି ଅଧିକାଂଶ ଟାଇମ୍ ନୁହଁ ବସ ରେ ସାଙ୍ଗ ହେଇକିନା ଦି ଜଣ ପଳଉ ତ ଆଉ ସେ କିଛି ପଇସା ଦେଇଦିଏ ମୁଁ କିଛି ପଇସା ଦେଇ ତେଲ ପକେଇକିନା ପଳଉ। ପେଣ୍ଡର ଗାଡ଼ି କେତେ ତେଲ ଖାଇବ? ଅଳ୍ପ ଟଙ୍କା ତେଲ ପକେଇଥିନେ ପଳଉ।
ହଁ ଷାଠିଏ କିଲୋମିଟର ପଞ୍ଚଷଠି କିଲୋମିଟର ଦେଖାହେବ ମାଇଲେଜ୍
ହଁ ଏଇ ତ ଚାଳିଶ ଚାଳିଶ ଅ ଅଶୀ ଟଙ୍କା ଭଳିଆ ପକେଇଦେଲେ ସେ ତାର ପଚାଶ ପଚାଶ ଶହେ ଟଙ୍କା ଭଳିଆ ହେଇଯାଏ। ତ ସେଇ ବ ବସ୍ ବି ସେଇ ଚାଳିଶ ଟଙ୍କା ଭଳିଆ ନବ। କଣ କହିଲ ଭାଇ?
ହଁ ସେଇଆ ମୁଁ କହିଲି ବସ୍ ଯେତିକିରେ ହଉଥିବ ଗାଡି ବି ସେତିକିରେ ହଉଥିବ।
ହଁ କିନ୍ତୁ ଆଉ ଦଶ ଟଙ୍କା ଖର୍ଚ୍ଚ କରିଦେଲେ ହେଇଯିବ ଇଏ। ତାପରେ ବସ ରେ ବସ୍ ପାଇଁ ଅପେକ୍ଷା କରିବ ମା ବସ ପାଇଁ ଅ ସେଆ କରିବ ମାନେ ତମକୁ ଭୋକ କରିବ
ହୁଁ ତମେ ଭୟସ୍ ପୁଣି କଟଲାଣି। ଆସୁନି ଠିକ୍ ସେ ହଁ କଟି କଟି ଆଉଛି ଶୁଭୁନି ଜମା ଭରସେ
ବର୍ଷା ପାଇଁ ଟିକେ ଇଏ ହଉଛି
ହଁ ବା ବର୍ଷା ଏବେ ପକାଉଛି ନା ଛାଡିଛି?
ଛାଡିଗାଇଛି?
ହେଲୋ।
ଭାଇ ଟିକେ ଆସ ନେଟ୍ ଜାକୁ ଆସୁନି ଜମା। ହ
ବର୍ଷା ହଁ ବର୍ଷା ସେମିତି ଆଉ ଚାଲି ଛାଡିିନି?
ଭାଇ ଆସ ଟିକେ ବାହାରକୁ ଶୁଭୁନି?
ହଁ ଛାଡ଼ ଆଉ କଣ କରିପାରିବା?
ଗୋଟେ କାମ କର କଁ କହିଲ ୟୁଟ୍ୟୁବ ଖୋଲିକି ଟିକେ ଚଲେଇ ଦିଅ। ନେଟୱାର୍କ ଟିକେ ରିଫ୍ରେଶ୍ ହେଇଯିବ।
ହାଲୋ।